ହାଲୋ।
ଭଉଣୀ ନମସ୍କାର।
ହଁ ନମସ୍କାର।
ଆଉ ଆପଣ ଦେହ କେମିତି ଅ
କଣ କରୁ, ହଁ ଭଲ ଅଛି। ତମେ କଣ କରୁଛ?
ଏଇ ରୋଷେଇ କରିକି ଆସି
ଏଇ ରୋଷେଇ କରିକି ଆସିଲି ଆଉ, ଅହ ମୁଁ ଏଠି ବସିଛି ଆଉ ରାତିରେ କଣ ଖିଆହବ? ରାତିରୁ କଣ ଖିଆ ହବ? ରାତିରେ ରୁଟିକୁ
ରୁଟି
ରୁଟି ଅ ହ ଆଚ୍ଛା।
ଆପଣଙ୍କର?
ଆପଣଙ୍କର? ଆମର ରୁଟି କି ସନ୍ତୁଳା।
ଆଇଁଷ ଖାଅନି?
ଆଇଷ ଖାଓନି? ହଁ ଆଇଁଷ ଖାଉ ଆଜି ଘରେ ହେଇନି ଆଉ
ବର୍ଷା ପାଇଁ ବୋଧେ
ବର୍ଷା ପାଇଁ ବୋଧେ ହଁ ବର୍ଷା ତ କାଲିଠୁ ଆମର ଇଆଡେ ହଉଛି, ଯେ ଛାଡିିନି। ବର୍ଷା ସହିତ ଆମର ଇଆଡେ ପବନ ବି ଜୋରସେ ହଉଛି ଲାଇନ ବି ନାହିଁ।
ଆମର ବି ଏବେ କରେଣ୍ଟ
ଆମର ବି ଏବେ କରେଣ୍ଟ ଲାଇଟ କରିଥିଲା ଅହ ଆସିଲାଣି ଅ ହ ଆଛା। ହଁ। ଆଉ କଣ କୁହ? ଆପଣଙ୍କ କେଉଁ ପର୍ବଟି ତମକୁ ଭଲ ଲାଗେ?
କୁମାର ପୂର୍ଣ୍ଣିମା।
କୁମାର ପୂର୍ଣ୍ଣିମା। କୁମାର ପୂର୍ଣ୍ଣିମା ଟା କେମିତି କଣ ପାଳନ କର ତମର?
ଆମର କୁମାର ପୂର୍ଣ୍ଣିମାରେ ଝିଅମାନେ ମାନେ, ତାଙ୍କୁ ଅଧିକ ପ୍ରାୟୋରିଟି ଦିଆଯାଏ। ଏନୁ କୁଆରୀ ନା
କଆଁରୀ ନା। ହୁଁ।
ଦିଅନ୍ତି ଇ
ଦଅନ୍ତି ଇ ସେଠି କାକେରା ପିଠାକୁ ଜା ହୁଏ, ଚଉରାରେ ମୁରୁଜ ପଡେ।
ଏମିତି ସବୁ
ଏମିତି ସବୁ ହୁଏ ଆଉ ଆପଣଙ୍କ ଆଡେ? ହୁଏ ନା ନାଇ? ହଁ, ଆମେ ତ ଚଉରକୁ ଆଗ ଦିନ ରାତିରେ ଚଉରାକୁ ଆଗେ ଭଲରେ ଧୁଆ ଧୁଇ କରିକି କଲର କରୁ।
କଲର କରିକି, ତା ପରଦିନ ସକାଳେ ପିଢା, ମାନେ ଗୋଟେ ଛୋଟ ପିଢାରେ ଆମେ ଠାକୁ ଠାକୁରଙ୍କୁ ଥାପୁ ହଳଦୀରେ। ହଳଦୀରେ ଥାପୁ। ତାପରେ ବହି ବି ଆମର ପଢା ହୁଏ।
ହୁଁ।
ମାନେ ଭୋଗ ବି ହୁଏ, ଆଞ୍ଜୁଳି ବି ଟେକୁୁ ସକାଳୁ। ସୂର୍ଯ୍ୟଙ୍କୁ, ତାପରେ ରାତିରେ ତ ଚାନ୍ଦକୁ, ମାନେ ଯୋଉ ଚାନ୍ଦକୁ ତ ପୂଜା କରୁ, ଆଉ
ହୁଁ।
ଆଉ କଣ କୁହ? ଆଉ ରଜ ପର୍ବ ଟା ଏବେ ତ ଯାଇଛି। କେମିତି କଣ ପାଳନ କରିଛନ୍ତି? ହୁଁ, ବହୁତ ଭଲରେ ପାଳନ ହୁଏ। ହଁ, ମିଠା ଖାଇବା ଦୋଳି ଖେଳିବା, ପାଦରେ ଅଳତା ଲଗେଇବା। ହୁଁ। ଆମ ଭଲ ଯାଇଥିଲା। ଆପଣଙ୍କର? ଆମର ତ ଇଆଡେ ଚାରି ଦିନ ପାଳନ କରୁ ଆଉ। ବସୁମତୀ ସ୍ନାନ ହଁ, ର ମାନେ ଫାଷ୍ଟ ସଜବାଜ ତାପରେ ପହିଲି ରଜ, ରଜ ସଂକ୍ରାନ୍ତି, ଆଉ ବାସ ବଚୁମତି ସ୍ନାନ
ତାପରେ ଗାଁ ରେ ଯେହେତୁ ଆମେ ରଜ ପାଳନ କରୁ, ବାଉଁଶ ଦୋଳି ମାନେ ଖେଳୁ। ପଟାଦୋଳି ଆଉ ଆମେ ତ ସାଙ୍ଗ ସାଥି ହେଇକି, ମାନେ ସମସ୍ତେ ମାନେ ବୁଲାବୁଲି ବି କରୁ। ରଜପାନ ବି ଖାଉ। ଆଉ ଘରେ ପୋଡ ପିଠା ହୁଏ। ଖିରି ଆଉ କାକେରା, ମଣ୍ଡା ପିଠା ବି ହୁଏ। ତମର କେମିତି କଣ ହୁଏ? ଆମର ବି ସେମିତି ହୁଏ। ଅ-ହ। ଆଚ୍ଛା। ଆଉ କିଛି ହୁଏ କି ସେଦିନ, ମାନେ ଭାଇ, ବାପା ମାନେ? ଯୋଉମାନେ ଚାଷ କରନ୍ତି, ସେଦିନ ପ୍ରଥମ ଚାଷ ବି ହୁଏ। ହଁ, ହଁ। ସେବେ ହିଁ ଅନୁକୂଳ ହେଇକି, ହୁଁ ହୁଁ, ପୂଜା ହେଇକି ବସୁମତି ସ୍ନାନ ଦିନ ହଁ। ସ୍ନାନ ପୂର୍ଵ ରୁ ହିଁ କିଛି କାମ କରାଯାଏନି। ହୁଁ। ସେଥିପାଇଁ ଦଶ ସ୍ନାନ ଦିନ ପୂଜା ହେଇକି ଯମନୀ ହଁ, ହଁ। ସେଇ ଦିନଠୁ ହିଁ ଚାଷ ବାସ ଯିଏ କରନ୍ତି ହଁ। ଆଉ ଦୀପାବଳି କେମିତି କଣ ପାଳନ କରାଯାଏ? ଦୀପାବଳି କଥମୀ ଯୋଉ ଚଉରାାକୁ ସେମତି ମୋଡ ଦେଖଛ ଦେଇି ବଡ ବଡ ଡାକା ହୁଏ। ହଁ ରାତିରେ। ହଁ।
ମୋ ବର୍ଷ ାରେ ବଡ ବଡ ଡାକ ହୁଏ କା
କାଉଡିଆ କାଠରେ ତର ସବୁ କ ସମସ୍ତଙ୍କୁ ସମସ୍ତେ ଆସି ସମସ୍ତାେ ବଡ ଗଢ଼େଇଦିଆନ୍ତି। ଯୋଉ ଗୋଟେ ତଟେ ଗାଆନ୍ତିନି ସେତେ ବଡ ବଡୁଆ ହୋ ଅନ୍ଧାରରେ ଆସି ଆଲୁଅରେ ଆସ ବ ବାଇଶ ବାଇଶ ଗଡ ଗଡଉଥାଉ ହଁ ଏଇଟା ହିଁ ଭଲ ଲାଗେ ଶୁଣିବାକୁ।
ତାପରେ ମଧ୍ୟ ସେଦିନ ଗଇଁଠା ପିଠା ହୁଏ ଏଇ ଗଇଁ ମିଠା କାକେରା ଯାହାର ଯୋଉ ଥାଏ।
ହୁଁ। ଘର ମାନଙ୍କ ତ ପିଠା ତ ହେଇଥିବ
ସେଇଟାହିଁ
ଓ ହୋ। ସବୁ ଠିକ୍ ନ ହୁଏ। ଆମର ତ ଘରେ ସେଦିନ ବରା ଚକୁଳି ଉ ତାପରେ, କାକେରା ହୁଏ ସୁଜି କାକେରା। ହଁ ଆଉ କଣ କୁହ। ହ୍ୟାଲୋ। ଖୁଦରୁକୁୁଣି କେମିତି କଣ ପାଳନ କରାଯାଏ? ସେଠୁ କ ତ ମାନେ ଯେମିତି ଝିଅ ମାନଙ୍କର ଗୋଟେ ବଡ ପର୍ବ। ହୁଁ ଝିଅ ପିଲା ତଁ ମିଶିକି ଏଇଟା କରନ୍ତି ଆଉ। େ ଖୁଦୁର ଗୁଣ୍ଡ ଟେ କଣ ପାଇଁ ମାନେ କରାଯାଏ ମାନେ, କାହିଁକି ଭାଇମାନଙ୍କ ମଙ୍ଗଳ ପାଇଁ ହଁ। ଆଗରୁ ଯୋଉ ବୋଇତରେ ଯୋଉ ଯାହା ହେଇଥିଲେ ସାଧବ ପୁଅ ମାନେ। ହଁ। ଆାର ଗୋଟେ ଷ୍ଟୋରି ଅଛି ଟ କ ପାଇଁାଇି। ସେ ତ ବହି ପଢିଲେ ହିଁ ସବୁ ମାନେ ଆସେ। ସକାଳୁ ଉଠିକି ଫୁଲ ତୋଳିବାକୁ ଯାଆନ୍ତି। ହୁଁ ଆ ଗୋଟେ ଫୁଲ ଚୋରଣି ବହୁତ ମାନେ ଭଲ ଲାଗେ। ହୁଁ,
ଗୋଟେ ସ୍ମୃତି।
ହଁ। ଆମେ ତ ମାନେ ବାହାସ ଜଣ ଆପଣ ମ ତାକୁ ପେଇ। ଆଛା ବାହା ହେଇଯାଇଛ। ଆମେ ତ ମାନେ ସକାଳୁ ଫୁଲ ତୋଳିବାକୁ ଯାଉ। ଆସିକି ମାଳ ହରିକା ବି
ହଁ ତାପରେ ଫୁଣ୍ଡ ତୁଲି ଗଲା ପରେ କାହା ବାରିରେ ପିଜୁଳି, କମଳା
ହୁଁ ଉଁ
ପିଲା ଆଣନ୍ତି।
ହଁ ତାପରେ ଆମେ ପୋଖରୀ କି ଯାଉ ବାଲୁକା ହୁଏ। ପୋଖରୀରେ ବାଲୁକା ପୂଜା, ହୁଁ ଦାନ୍ତ କାଠି ଗେଞ୍ଜିକି। ହୁଁ ଚଅଁର ପକା ଚଅଁର ହ ରାତିରେ ବି ସେମତି
ଫିଟେଇ ଦେଇକି ପୁଣି ସନ୍ଧ୍ୟା ବେଳେ
ସନ୍ଧ୍ୟା ବେଳକୁ ବହି ପଢା ହୁଏ, ବୋଇତ ମାନେ ବୋଇତ ପୂଜା ବି ହୁଏ। ହାଲୋ ହାଲୋ ହାଲୋ
ସନ୍ଧ୍ୟାବେଳେ ମଙ୍ଗଳା
ହାଲୋ ହାଲୋ